ହ୍ୟାଲୋ।
ବନ୍ଧୁ ଶୁଭ ସନ୍ଧ୍ୟା ଶୁଭ ସକାଳ।
ହଁ, ହଁ ବନ୍ଧୁ ସବୁ ଆ କେମିତି ଅଛନ୍ତି?
ତମ କଥାବାର୍ତ୍ତା ମତେ ମତେ ଶୁଭୁନି କିଛି ବୋଧେ ତମର ଟିକେ ପ୍ରୋବ୍ଲେମ ରହୁଛି ବୋଧେ। ଇଏ ସମସ୍ୟା ରହୁଛି ଟିକେ ବୋଧେ
ଆଜ୍ଞା ମୁଁ ଏବେ ଠିକ୍ ଟା ହେଲା ଏବେ ଶୁଭିଲା ଆଜ୍ଞା।
ସଂସାରରେ ଟିକେ ବୋଧେ ସମସ୍ୟା ରହୁଛି।
ଆଜ୍ଞା ଏଇ ମେ ପାଗ ତ ମେଘୁଆ ପାଗ ଆଉ ହବ ଆଉ ହଁ ଠିକ୍ ଅଛି। ଆଉ କଣ କରୁଛନ୍ତି ଏବେ?
କଣ କରିବି ଆଜି ତ ପାଗ କଣ ପୁରା ମେଘ ପାଗ ବର୍ଷା ପ୍ରବଳ ବର୍ଷା ହଉଛି। ଆଉ ପାଣିପାଗ କଣ କହୁଛି ବି? ପାଣିପାଗ କହୁଛି ଆଠ୍ ତାରିଖ ଯାକେଁ ପ୍ରବଳ ମେଘ ଲାଗି ରହିବ ଆମର ଗୋଟେ ଲଘୁଚାପ ହେଇଯାଇଛି।
ଆଜ୍ଞା।
ଆମର ଯୋଉ କଲିକତା ଓଡିଶାର ଉତ୍ତରରେ ଗୋଟେ ଲଘୁଛାପ ହେଇ ଯୋଉ ଉତ୍ତର ପଶିମବଙ୍ଗୋପସାଗରରେ।
ହୁଁ ଲଘୁଚାପ ତ ସୃଷ୍ଟି ହୋଇଛି।
ହୁଁ ହେଟା ଘନୀଭୂତ ହଉଛି ତେଣୁ ଆମର ଏପଟେ ପୁରା ଓଡିଶା ଆଉ ପଶ୍ଚିମବଙ୍ଗରେ ପ୍ରବଳରୁ ପ୍ରବଳ ମେଘ ଆଠ ତାରିଖ ଯାଙ୍କେ ଲାଗି ରହିବ ମୁଁ ପାଣିପାଗ ହଁ ମୁଁ ପାଣିପାଗ ଦେଖୁଥିଲି।
ଆଜ୍ଞା।
ହୁଁ।
ଏପରି ଲାଗି ରହିଛି ପୁରା ଘରୁ ବାହାରି ହଉନି କି କୁଆଡେ ଯାଇ ହଉନି।
ହୁଁ
ହୁଁ ଏବେ ଆମର ତ ଆପଣ ଜାଣିଥିବେ କଟକରେ ପାଣି ହେଲେ ମାନେ ଯୋଉ ଟିକେ ମେଘ ହବ ମାନେ ଗଳି କଳ ଗଳିିକନ୍ଦୀ ସବୁଠି ଆଣ୍ଠିଏ ଲେଖା ପାଣି।
ହୁଁ, ହୁଁ,
ହଁ ତାପରେ ଆଉ ତ ବାହାରି ହଉନି କୁଆଡେ ନା ଏବେ ଘରେ ଆଉ କଣ କରିବି?
ଆଚ୍ଛା ଇଏ କଣ ରବିବାର ଭିତରେ ପଇସା ଆଚ୍ଛା ସବୁ ଜାକ ବ୍ୟାଙ୍କ୍ ବ୍ୟାଙ୍କ ଖାତାକୁ ନ ଉଠେଇଲେ ତାପରେ ଉଠେଇ ହବ ତ ବ୍ୟାଙ୍କ ଖାତାକୁ?
ଆଜ୍ଞା ପା ନାଇଁ ନାଇଁ ରବିବାର ପରେ ଆପଣଙ୍କ ଆ ଆପଣ ଟି ଆପଣ ହଁ ଆଜ୍ଞା ଆପଣ ଯୋଉ ହିସାବରେ ଆମର ଏଇ କାର୍ଯ୍ୟ ଭାବରେ କାମ କରିଥିବେ ସେଇ ହିସାବରେ ଆପଣଙ୍କ ଆ ଖାତାକୁ ପ ଟଙ୍କା ଟା ଆମର ପଠା ଦେଇ ପଠା ଦେଇ ପଠା ଦିଆ ହୁଏ। ପଠାଯିବ ଆଉ।
ମୁଁ ଯେତେବେଳେ ଚାହିଁବି ଉଠେଇ ପାରିବି।
ନାଇଁ ନାଇଁ ସେଟା ଆପଣଙ୍କ ଆପଣ ତ ସେମତି ଉଠେଇ ପାରିବେନି ଆପଣଙ୍କ ଯୋଉ ଅଫିସ୍ ରୁଲ୍ ଥିବ ସେଇ ହିସାବରେ ଉଠେଇବେ ଆଉ।
ଅଫିସି
କଁ କିହିଲେ?
କଣ କଣ କିହିଲେ ଅଫିସି ପଇସା ନିଜେ ଉଠେଇ ପାରିବାନି ଆମେ ଚାହିଁଲେ ୟୁ ପିଆଇ କି?
ହଁ ନିଜେ ହୋଇ ପାରିବେ।
ଓହୋ ଆଉ ସେଇଟା ମତେ ଟିକେ ତମେ କହିଦବ ମୁଁ ଉଠେଇବି ଆଉ। ଆମର କଥାବାର୍ତା ଟିକେ ହେଇଯାଉ ବହୁତ ଦିନ ପରେ କଲ କରୁଛ। ଆଉ କଣ ଦେହ ପାହା କେମିତି?
ହଁ ମୁଁ କହିଲି ଆଉ ହଁ ଭାଇ ବର୍ଷା ତ ଲାଗି ରହିଛି ଭିଜିଯାଇକି ଥଣ୍ଡା ହେଇଛି ଆଉ।
ଓହୋ
ଆମର ଏ ଯୋଉ ଋତୁ ପରିବର୍ତ୍ତନ ଥଣ୍ଡା ହୁଁ ଥଣ୍ଡା ହେଇଯାଇଛି ହେଇ ସକାଳେ ସକାଳୁ ଉଠିକି ରୁଟି ଆଉ ଭଜା ଖାଇକି ଟିକେ ମେଡିସିନ୍ ଖାଇକି ଏଠି ବସିଥିଲି। ମୁ କହିଲି ଦେଖିଆ ଭାଇଙ୍କ କଥା ମନେ ପଡିଲାଣି ଟିକେ ଭାଇ ଫୋନ କରି ଦିଏ ଭାଇ କଣ ନାଇଁ କଣ କରଛନ୍ତି?
ହୁଁ
ହୁଁ ଆଉ କନ୍ ଖାଇ ପି ସାରିଲଣି
ହଁ ମୁଁ ଖାଇସାଇଲିନି ତମେ
ହଁ ମୁଁ ଏବେ ଖାଇକି ମେଡିସିନ ଖାଇକି ଏଠି ବସିଛି ଆଉ
ଓହୋ ମେଡିସିନ କାହିଁକି କଣ ହେଇ କି ସ୍ୱାସ୍ଥ୍ୟ ଖରାପ ଅଛି କି
ଆଜ୍ଞା ଏତେ ଯୋଉୁଇ ଋତୁ ପରିବର୍ତ୍ତନ କୁ ଥଣ୍ଡା ହେଇଯାଇଛି ଆଉ ଥଣ୍ଡା କାଶ ଟିକେ ହେଇଯାଇଛି ଆଉ
ଓହୋ ଥଣ୍ଡା କାଶ ଚଳିବ ସାଧାରଣ
ସାଧାରଣତଃ ହଁ ତାପରେ ଆମର ଏ
ମୁଁ ବା ବର୍ଚଣା ମୋର ଗ୍ୟାସ୍ ପ୍ରୋବ୍ଲେମ ଦେଖେଇଲା ବାହହାର ଖାଇ ଖାଇ ମୁଁ ବର୍ଚ୍ଚଣା କାଲି ଯାଇଥିଲି ଥିଲ ସାରି ଟନ ଔଷଧ ଗୋଟେ ଖାଇଲି ମୁଣ୍ଡ ବିନ୍ଧା ଟା ଜୋର ହଉଥିଲା ଟିକେ କମିଛି ଆଉ
ଓହ ହଁ
ହୁଁ
ହୁଁ ଆଉ ଘରେ ସବୁ କ କରୁଛନ୍ତି
ଆଉ ଘରେ କଣ ସବୁ ମେଘ ତ ଜୋର ଲାଗୁନାହାନ୍ତି ଲାଗି ରହିଛି ତେଣୁ ଟିକେ ଚାଷବାର୍ସ କାର୍ଯ୍ୟ ଉପରେ ଧ୍ୟାନ ମୁଁ ଭାବୁଛି ଦେବି ଆଉ ଘରେ ବସିଲେ କଣ ହବ ହୁଁ
ସେଟା ବି ତ ଠିକ୍ କଥା ଉଁ ଆପଣ କଣ ପଞ୍ଜା ଖେଲନ୍ତୁ ଚାଷ କଣ କଣ କରନ୍ତି ଆପଣ?
ଚାଷ ଏଥରକ ତଳି ଫଳି ପଡିବ ଷ୍ଟା ଟା ଆମର ସମୟ ଆସିଗଲାଣି ତଳି ପଡିବାର
ଆଜ୍ଞା
ଧାନ ଗଜା ହବ ଭେଦା ହେଇକି
ଆଜ୍ଞା
ତଳି ପଡିବ ତାପରେ ବିଲରେ ଆମର ଇଏ ହବ ରୁୁଆ ହବ ରୁଆ ପତା କାର୍ଯ୍ୟ ଚାଲିବ ଲୋ
ଆଜ୍ଞା ଓ ହୋ
ହୁଁ
ହଁ ଆମ ବି ସେଇଆ ହବ ଆମ ଗାଁ ମୁଁ ଆମ ଗାଁରେ ସବୁ ଚାଷ ହୁଏ ବାଞ୍ଚ ମାନେ ଆମ ଚାଷ କରନ୍ତି ଆମର ବି ସେମତି ଧାନ ବୁନା ଆମର ଭାଇ ଜମି଼ ବାଡି ଅଛି ମୁଁ ତ ଜାଣିନି କେତେ ଅଛି ବା ଭାଇ ବାପା ଏକା କରନ୍ତି ମୁ ମୁଁ ତ ବାହାରେ ରହିଲି ଆଉ ମୁଁ ଏତେ କଥାକୁ ଜାଣିନି
ଆମର କମ ଜମି ଅଛିଏବେ ଏକ ଗୋଟେ ଏକର
ହଁ ଆମର ବି ତାର ଭିତରେ କଣ ଥିବ ମୁଁ ତ ଜାଣିନି ମୁଁ ତ ଏବେ ବାହା ହୁଁ ଚାଷ ବାସ ହୁଏ ଆମର ମାନେ ବି ବାଡି ଘରେ ଲାଗେ ଆମର ପନିପରିବା ସବୁ ଲାଗେ କଲରା ହଉ ଜନି ହଉ ଭେଣ୍ଡି ଆମର ବିବାଇଗଣ ବିଭିନ୍ନ ପ୍ରକାର ପନିପରିବା ଚାଷ ହୁଏ। ଏଇ ବର୍ଷା ହେଇଛି ଏବେ ଚା ଫସଲ ଭଲ ହବ ଆମର ଯୋଉ ପନିପରିବା ଯୋଉ ଲାଗିଛି ଏବେ ନା ଭଲ ହବ
ହୁଁ
ଆଜ୍ଞା ଆଉ ଶାଗ ବି ବୁଣା ହୁଏ ଲଙ୍କା ଗଛ ଲଗା ହୁଏ।
ହୁଁ ଫଲ
ଆଜ୍ଞା ନା ଆଉ ମୁ ଆଶୁନୁ ଯିବୁ ବୋଲି ଏଥର ରଥଯାତ୍ରାରେ ଆମେ ଯୋଉ ଗୁଣ୍ଡିଚା ଯାତ୍ରା ଆମେ ପୁରୀ ଯିବୁ ବୋଲି ଭାବୁଛୁ
ହଜି
ନା ଆଜିିନ ଏମ ଯଉ ଆଗୁଆ ଯଉ ଆ୍ଞ ଆଜ୍ଞା ପ୍ରଭୁ ପ୍ରଭୁଙ୍କୁ ଦର୍ଶନ କରିବ ଟିକେ ପ୍ରଭୁ ବାହାରୁ ମାନେ ର ଥରେ ଦେଖାଦେ ମାନେ
ହୁଁ
ଆଜ୍ଞା। ଆଜ୍ଞା।
ଗୁଣ୍ଡିଚା ତ ବଢିଆ ଆଉ ଗୁଣ୍ଡି ଚାରେ ଯିବ ପୁରୀରେ ବୁଲାବୁଲି କରିବ ମେଘ ପାଖରେ ଆଗକୁ ବି ରଥଯାତ୍ରା ଆସୁଛି
ହ୍ୟାଲୋ। ଡାଏଟେ ଅର୍ପଣ କରିବୁ ତାପରେ ହୁଁ ସମୁଦ୍ର କୂଳ ଟିକେ ବୁଲାବୁଲି କରି ତାପରେ ଆସିବୁ ଆଉ ଆଉ ଆଜ୍ଞା।
ହୁଁ
ହୁଁ
ହଁ
ଆଉ ରଥଯାତ୍ରା ଯିବ ଦେଖିବାକୁ ଏବର୍ଷ ନାଇଁ?
ଆଜ୍ଞା
ହୁଁ ହୁ ଆମେ ବି ଯିବୁ ଦେଖିବାକୁ
ଆଜ୍ଞା ଆଉ ହୁଁ କୁହନ୍ତୁ
ଆଉ କଣ ସବୁ କୁହ ଖବର କୁହ ଦେହ ପାଖ କେମିତି କଣ ଅଛି ବହୁତ ଦିନ ପରେ ମତେ କଲ୍ କରିଚ,।
ନ ଏଇ ଯେ ଆମରବେ ଏବେ
ପରମ ତମେ ମୋର ପରମ ବନ୍ଧୁ ହେଇଗଲ ଆଉ ତମେ କଣ କେମିତି ବହୁତ୍ ଦିନ ପରେ ଦେହ ପା କେମିତି କଣ ଅଛି କେମିତି କଣ? ଏ ତେ ଦିନ ପରେ ମତେ ଫୋନ କଲ ମୋ ମନକୁ ବହୁତ ଖୁସି ଆନନ୍ଦମୟ ମୋ ମନ ଯାହାଉ ମୋ ସାନ ଭାଇ ରଞ୍ଜି ତ ମତେ ଫୋନ୍‌ କରିଥିବା ରୁ
ଆଜ୍ଞା
ମତେ ବହୁତ ଖୁସି ଲାଗୁଚି।
ଆଜ୍ଞା
ହଁ।
ଉଁ।
ଆଉ କଣ ଖୁସିରେ ରୁହ। ତମ ଜୀବନ ଯାତ୍ରା ଆଗୁକୁ ମଙ୍ଗଳମୟ ହଉ। ଜୀବନରେ ବହୁତ ଆଗୁକୁ ଯାଅ। ଭଲ ପଇସା ବି ରୋଜଗାର କର ହୁଁ। ଆଉ ଲକ୍ଷ୍ୟ କଣ ଅଛି ଜୀବନର କଣ କରିବାକୁ ଚାହୁଁଚ ବଡ଼ ଚାକିରି?
ଆ ମର କେମତି କଣ ହେଲା? ଆଜ୍ଞା ଆଜ୍ଞା?
ଲକ୍ଷ୍ୟ ଜୀବନର କଣ ଅଛି ଆଗକୁ ହବାର ମଣିଷ?
ହ ହଁ କୁହନ୍ତୁ। ଆଉ ଆମମାନେ ଲକ୍ଷ୍ମଣମୟ ହେଇଚୁ ଆମେ। ଆଁ ବୋଧେ ଏଇନା କମ୍ପୁଟ୍ ବେଲାଇନି ଆମର। ଏଇନା ଚାଲଚି ଆମର କୋଡିଂ ଜାଣିଥିବେ ତ କୋଡିଂ ଲାଇନ୍ ଏଇନା ପ୍ରିପେୟାରେସନ୍ ଚାଲଚି।
ହୁଁ ଟିକେ ଓଡିଆରେ କହିଲେ ଟିକେ ଭଲ ହୁଅନ୍ତା। ଆଚ୍ଛା ମୁ କହିଲି ଟିକେ ଓଡିଆରେ କୁଅ ଭଲ ଲାଗୁଚି ଓଡିଆ କଥ୍
ଆଜ୍ଞା ମୁଁ ଏବେ ନାମର ଆମର ବ୍ୟାଙ୍କିଙ୍ଗ୍ ଲାଇନ୍ ଆମର ଯୋଉ ଆକାଉଣ୍ଟାଣ୍ଟ୍ କାମ ପାଇଁ ଏଇନା ପ୍ରିପେୟାରେସନ୍ ଚାଲିଚି ଯୋଉ
ଆଚ୍ଛା।
ଫୁଲ୍ ଚାଲିଚି ଆଉ ଚେଷ୍ଟା କରଚି ଗମେଣ୍ଟ୍ ମାନେ ଆମର ନର୍ମାଲ ଲାଇଫ୍ ଆଜ୍ଞା।
ଆଚ୍ଛା।
ନା ଆଉ। ଉ ହୁ ଆଉ ଆପଣମାନେ କଣ କରୁଛନ୍ତି?
ମୁଁ ଶୋଇଚି ଆଉ ବର୍ଷା ତ ଜୋରରେ ହଉଚି ମେଘ ଢାଳୁଚି ପୁରା। ଲଘୁଚାପ
ଆଜ୍ଞା ଆଚ୍ଛା।
ତଥାପି ଟିକେ ରଥଯାତ୍ରା ଯିବାକୁ ଇଚ୍ଛା ଅଛି। ତେଣୁ ମୁଁ ରଥଯାତ୍ରା ଯିବା ଆମେ ସବୁ ସାଙ୍ଗ ହେଇକି ଦେଖିବାକୁ।
ଆଜ୍ଞା।
ହୁଁ ରଥ ଟିକେ ରଥ ଦୌଡି ଟିକେ ଟାଣିବା। ପ୍ରଭୁ ଜଗନ୍ନାଥଙ୍କୁ ବଳଭଦ୍ରଙ୍କୁ ସୁଭଦ୍ରାଙ୍କୁ ଟିକେ ଦର୍ଶନ କରି ମା ଗୁଣ୍ଡି ଗୁଣ୍ଡିଚା ମା କତିରେ ତାଙ୍କୁ ଛାଡିକି ଆମେ ଟିକେ ବୁଲିିବାଲିକି ଆସ୍ ସମୁଦ୍ର କୂଳରେ ଲହଡି ଭାଙ୍ଗିଆ ଆଉ ଅଭଡା ଖାଇବା।
ଆଜ୍ଞା।
ହଁ।
ହୁଁ ଆଉଉ।
ଖାଇକରି ଆସୁଚି।
ଓହୋ ଆଉ ଘରେ ସବୁ ମାନେ ଘରଲୋକଙ୍କ ସବୁ ଦେହ ପା ଭଲ ଅଛି ନା?
ଘରେ ସବୁ ବଡ଼ ଅଦା ଖୁଡି ଭାଇଭଉଣୀ ମୋ ଭାଇ ଏଠି ପଢୁଛି।
ଆଜ୍ଞା।
ହଉ ବଢିଆ।
ଆଜ୍ଞା।
ହୁଁ। ଉଁ।
ଭାଇ କୋଉଠି ପଢୁଛନ୍ତି।
ମୋ ଭାଇ ଗୋଟେ ଦଶମ ପଢୁଚି ଆଉ ଗୋଟେ ଭାଇ ମୋର ଉଁ ସ୍ନା ସ୍ନାତକ କରୁଚି। ମୁଁ ବି ମୁଁ ବି ପିଜି କରୁଚି ଏବେ। ଆଉ ଗୋଟେ ଭାଇ ମୋର ଦଉଚି ହୁଁ ହଁ ଆଇ ଏସ୍ ଏଜାମ ଦଉଛି ଯୋଉ କଲେକ୍ଟର।
ଆଜ୍ଞା ଜାଣି ପାରିଲି।
ସଂଘ ସଂଘ ଲୋକ ସେବା ଆୟୋଗ ହୁଁ।
ହଉ ମୋ ଭାଇଙ୍କ ଆପଣଙ୍କ ସାଙ୍ଗରେ କଥା ହେଇି ମତେ ବହୁତ ଭଲ ଲାଗିଲା। ମୁଁ ଆଉ
ଓହୋ।
ହୁଁ ଆପଣ ସାଙ୍ଗରେ ମୁଁ ଫୋନ୍ ସରି କେବେ ସଂଯୋଗ କରିବି ଏଇଠି ମୁଁ କଲ ଟି ସମାପ୍ତ କରିୁଛି।
ଓ ହଉ ହଉ।
ଧନ୍ୟବାଦ।
ଧନ୍ୟବାଦ।